ହାଲୋ ହଁ ସାର୍ ନମସ୍କାର।
ପୁଣି ଥରେ ସ୍ୱାଗତ ଜଣାଉଛି କାରିଆ ଆପକୁ। କୁହନ୍ତୁ।
ଆପଣ କେମିତି ଅଛନ୍ତି?
ହଁ ମୁ ଭଲ ଅଛି ଈଶ୍ଵରଙ୍କ ମୁଁ ଭଲ ଅଛି ଆଶା କରେ ଆପଣ ମାନେଙ୍କୁ ଭଲ ଈଶ୍ୱରଙ୍କ କୃପାରୁ। ଆପଣଙ୍କର ପରିବାର ମଧ୍ୟ ଭଲରେ ଥାଆନ୍ତୁ। କୁହନ୍ତୁ ମ୍ୟାମ୍
ସେ ଏବେ ମାନେ କେ କେତେ ପ୍ରକାରିୟା କାମ ତ ସମସ୍ତେ କରୁଛନ୍ତି କିନ୍ତୁ ଏଇ ସ୍ତ୍ରୀ ଲୋକ ମାନେ ଯୋଉମାନେ ଘରେ ରହି ଯାଉଛନ୍ତି।
ହୁଁ ହୁଁ।
ଉ ଘର କାମରେ ବ୍ୟସ୍ତ ରହୁଛନ୍ତି ସେମାନେ କିଛି ଇନକମ କରିପାରୁନାହାନ୍ତି।
ହୁଁ ହୁଁ।
କୋଉ ବାଟରେ କେମିତି ଇନକମ କରିବେ ଟିକେ ଦେଖିବା ସଜେସନ ଦେବେ?
ନାଁ ମୁଁ ତ ବେଶୀ କିଛି ସଜେସନ ମୋ ପାଖରେ ନାହିଁ। ତଥାପି ବି ମୁଁ କହିଦଉଛି ଯଦି ଆପଣ ବଈଥୀବ ନା ଟେଲରିଙ୍ଗ ଶିଖିଥିବେ ତାର ବ୍ୟବହାର କରିପାରିବେ କିନ୍ତୁ ହଁ। ହଁ କ ବର୍ତ୍ତମାନ ଯେ ଟେଲରିଂ କାମଟା ରହିଥାଉଛି ସେଇଟା ଭଲ ଚାଲିିବ। ଆପ୍ ଆପଣ ମାନଙ୍କ କ୍ଷେତ୍ରରେ ଜେନସ୍ ମାନଙ୍କର ଏବେ ଯେ ଟେଲର ମାନେ ଥିଲେ ଆଗେ ସେ ଆମର ଏସ୍ଟିଡି ବୁତଟ ଖୋଲିଥିଲା ସେ ଲୋପ ପାଇ ପାଇଗଲା କାରଣ ସମସ୍ତଙ୍କ ମୋବାଇଲ ହେଲା ଯାହା ଦ୍ଵାରା
ହୁଁ।
ଥି ବହୁତ ଇନକମ୍ କରିପାରୁଥିଲା ତାହାର ଏବେ ନାହିଁ ସିଏ ଅନ୍ୟ ଯେ ବାର ତା ବିକଳ୍ପ ବ୍ୟବସ୍ଥା କଲା। ଠିକ ସେଇଟାର ଆମର ଯେ ପୁରୁଷମାନଙ୍କ ଟେଲର ଟେଲରିଂ କରଥିଲେ। ଆଗେ ମୁଁ ଜାଣିବାରେ ସେ ଟେଲାର ଏତେ ଫେମସ ପ୍ରତ୍ୟେକ ଗାଁରେ ଦିଟା ଗୋଟେ ଦିଟା ସହର ଗୁଡିରେ ଅନେକ ଗୁଡେ ଥିବେ ତା ପାଖକୁ ଶିଖିବାକୁ ଯାଉଥିଲେ। ସେ ପଇସା ଫ୍ରିରେ ରଖୁଥିଲା ଭଲ ତାର ଅର୍ଥ ରୋଜଗାର ହଉଥିଲା। କିନ୍ତୁ ପୁରୁଷ ମାନଙ୍କର ଏବେ ସବୁ କିଛି କମ୍ ପଇସାରେ ଏ କିଣା ସାର୍ଟ ପ୍ୟାଣ୍ଟ ସବୁ ମିଳିଲା। ଏ ଜିନ୍ସ ପ୍ୟାଣ୍ଟ ମିଳିଲା ହଁ ହଁ ମିଳିଗଲା ଯାହା ଦ୍ଵାରା କି? ସେମାନଙ୍କର ଆଉ ରୋଜଗାର ଅର୍ଥ ରୋଜଗାର ଟିକେ କମି କମି ପଳେଇଆସିଲା। ହଁ କିନ୍ତୁ ଲେଡିଜ ମାନଙ୍କର ଯେ ମହିଳା ମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ତାଙ୍କର ଏବେ ଭଲ ଚାଲିଛି। ତାଙ୍କର କିଛି କମିନି। ତାଙ୍କର ଭଲ ହେବେ ଉନ୍ନତି କଲେ ବିଭିନ୍ନ ପ୍ରକାର କାହିଁ କାରଣ ତାଙ୍କର ଡ୍ରେସ ଏବେ ମଧ୍ୟ ଚାଲିଛି ତାଙ୍କ ଯାହାବି ଆ ଆପଣ ତ ଜାଣିଥିବେ ସିଆ ଗୋଟେ କରିପାରିବେ ଆଉ ବର୍ତ୍ତମାନ ତ ଏଇ କାରିୟ ଆପରେ ମଧ୍ୟ ଭଲ ସାହାଯ୍ୟ କରିଛି। ଗୃହିଣୀ ମାନଙ୍କୁ ଆଉ ହଉ ସମସ୍ତଙ୍କ ପାଇଁ ଏ ଟିକେ ଫ୍ରି ଟାଇମରେ କିଛି ଭଲ କଥା ହେବ ହେଇପାରିଲେ ଆଉ ସବୁ କିଛି ମଙ୍ଗଳମୟ କଥା ହେବା ହେବ କେବଳ ସେ ପରିବେଶ ବିଷୟରେ ହେଇ ନାହିଁ। ତାହା କିଏ କଣ ସଜେସନ ଦେଇପାରିବ କାହାଠାରୁ କଣ ଜ୍ଞାନ ଆହରଣ କରିପାରିବ। ଏବେ ମୁଁ ଯେତିକି ଜାଣିନ୍ତି ଆପଣ ମୋଠୁ ଅଧିକ ଜାଣିଥା ହେଇପାରନ୍ତି। କ ଯେ କୌଣ ସେ ଆପଣ ଯୋଉଟା ଜାଣି ମୁଁ ଜାଣିିନଥିବି ସେଇ କଥାବାର୍ତ୍ତା ଦ୍ଵାର ନା କିଛି ଜିନିଷ ମଧ୍ୟ ଆମେ ଜ୍ଞାନ ସଂଗ୍ରହ କରିପାରିବା ଯଉଟାକି ଆମକୁ ମଧ୍ୟ ଦୈନନ୍ଦିନ ଜୀବନରେ ମଧ୍ୟ ସବଜେ ପରୀ ଆସି ପାରିବ
ଆଜ୍ଞା।
ଆଉ ଟେଲାରି ଟେଲାରିଂ ଛାଡ଼ିଲେ ମଧ୍ୟ ହଁ। ଶୁଣାଯାଉଛି ତ ହଁ ବୋଧେ ନେଟୱର୍କ ପାଉନି। ଅାଲେ ମତେ କହିଦଉଥିବେ କାରଣ ଏଇ ବର୍ଷା ଏ ମୌସୁମୀ ଟା ଟିକେ ବାଦଲ ଥିବା ହେତୁ ହୁଁ କାମ ଆସୁଛି ଘର ଭିତରକୁ । କେତେବେଳେ ଶୁଣାନ ଯିବ କହିବେ ଚେଷ୍ଟା କରିବି ଆଉ। ତ ଟିକେ ବର୍ଷା ଟିକେ ହଉଛି ତ ମୌସୁମ ଭଲ ଅଛି। ଏତେ ବର୍ଷା ହେଇ ମଧ୍ୟ ଘର ଭିତରେ ଟିକେ ଗୁଳୁ ଗୁଳି ଲାଗୁଚି।
ହଁ ଏପଟେ ବି।
ହଁ ଗୁଳୁ ଗୁଳିୁ ଲାଗୁଚି ବର୍ଷା ଆଜି ଟିକେ ହେଇନ କାଲି ହେଇଥିଲା। ଆଜି ଜଳ୍ପ ଟିକେ ହେଇଚି ତଥାପି ଗୁଳୁ ଗୁଳୁ ବି ଲାଗୁଥାାଉଛି ଫ୍ୟନ୍ ବନ୍ଦ ହେଲେ ରହି ହଉନି।
ହଁ।
ହ ଆସ୍ତେ ଆସ୍ତେ କମି ଯଉ ଯୋଉ ପ୍ରଚଣ୍ଡ ପରମାଣ ଗରମ ଆମେ ପାଇଥିଲେ? ଚିତୁ ମାାତ ଟିକେ
ଲକ୍ଷ୍ୟ ପାଇାଇଚେ
ହଁ ରକ୍ଷା ପାଇେ
ଏବେ ତ ବର୍ଷା ସିଜିନି ଚାଲିଲା ତାପରେ ଥଣ୍ଡା ଜର ଝାଡ଼ା ଏରା ତ ସବୁ ଚାଲିବ ଯଦି ଟିକେ ସଚେତନ ନ ରହିବେ।
ହୁଁ ବେଶୀ ବେଶୀ ସଚେତନତାରହି ବାର ଅଛି ଟିକେ ଚ ରୁ ବେଶୀ ସଚେତନ ରହିବାର ଅଛି ଯଦି ଆମର ପିଲା ଛୁଆ ମାନେ ରହିଛନ୍ତି ତାଙ୍କ ପ୍ରତି ବେଶୀ ଧ୍ୟାନ ଦେବାକୁ ପଡିବ ତାଙ୍କ ହାତ ଫାତ ସଫା ରଖିବା ହଁ। ସେ କଥା କରୁଥିବାର ସେଇ ସେଇ କରୋନା ଟାଇମରେ ଯେମିତି ଆମକୁ ଯ ରହିବାକୁ ପଡିଥିଲା ସତର କତା। ଅବଲମ୍ବନ କରିବାକୁ ପଡିବ ଆଉ ବର୍ତ୍ତମାନ ମଧ୍ୟ ସେଇପରି ଅବଲମ୍ବନ କରିବାକୁ ପଡିବ। ଆମେ ନ ଜଣିଲେ ଯେ ହଁ କରୋନା ଟା
ସବୁ ଋତୁ ଅପେକ୍ଷା ବର୍ଷା ଦିନରେ ଟିକେ ବେଶୀ
ହଁ ସଂକ୍ରମିତ ସଂକ୍ରମିତ ରୋଗ ବ୍ୟାପିଥାାଏ ବେସି। ଏଇ ଟାଇପ ଋ ତ ବେଶୀ ମ୍ୟାଲେରିଆ। ଟାଇଫେଟ ଚିକେନ ଦୁନିଆ। ଅନ୍ୟାନ୍ୟ ରୋଗ ଯେହେତୁ ବେପିବାର ସମ୍ୱବନା ବେଶୀ ରହିଥାଏ ଅ।
ଆଉ ଏତ ମଶାର ତ ଏବେ ସେ କ ତାଙ୍କର ଜନ୍ମ ଦେବାାର ତାଙ୍କ ବଂଶ ବିସ୍ତାର କରିବା ଟାଇ ଆସିଲା ସମୟ ପଳେଇ ଆସିଲଥିଲା ବର୍ଷା ଋତୁ। ଆ ବିଭିନ୍ନ ପ୍ରକାର ଅଣ୍ଡା ଦେବେ ଯୋଉଠି ଜଳ ରହିଥ ରହିଥିବ। ସେଠି ଅଣ୍ଣ୍ଡା ଦେ ତାଙ୍କର ବଂଧ ବିସ୍ତାର ବଢି ଚାଲିବ। ଆଗ‌ଆ ନୁହେଁ ଯେ ଆମ ଯେ ଏବେ କଣ ଯେ ଗ୍ୟାସ୍ ହେଇଗଲା। ଆଗରେ କଣ ହ‌ଉଥିଲା ଆମ ଗାଁଆ ମା ମାନେ କିଛି ଘଷି ଲଗଉଥିଲେ, ଲ କାଠରେ କରୁଥିଲେ ସେ ଧୁଆଁ ଯୋଉ କି ମଶା ମଶାର ଏତେ ପ୍ରାଦୁର୍ଭ ଭାବ ନଥିଲା।
ନାଇଁ ଏବେ କିନ୍ତୁ ମଶା ମାନଙ୍କର ବେଶୀ
ବେଶୀ ଅଳିଆ ଆବର୍ଜନା ରହିଥାଉଚି।
ଏବେ ଏବେ ବେଶୀ ନାଳ ନର୍ଦମା ହେଇଯାଉଛି।
ହଁ ନାଳ ନର୍ଦ୍ଦମା ଗୋଟେ ଇଛାଉଛି ଓ ତାକୁ ଆମେ ପଳେବେ ଇ ଫତ୍ର ପଡୁଛି ଅବଶ୍ୟ ତୁ ଓ ସେ ବ୍ୟାଙ୍କ ଗୋଟେ ବିକଳ୍ପ ହେଲା ଯୋଉ ଆମର ଓ ମଶାରୀ ମଶାରୀ
ମଶାରି ଦାନିକି ଶୋଇବା ଆଉ ହୁଁ
ଅଛା, ଆଉ ଇ ଝରକା ପାଖରେ ଯେ ଚାଲିଲି ଟିକେ ଦେବାକୁ ପଡିବ ମସା ଯେପରି ଆସିପାରିବନି। ପୁରା ପୁରା ବନ୍ଦ କରିପାରିବାନି ନା ଆମ
ତାପରେ ଘର ଚାରି ପାଖ ବି ସଫା ରଖିବା।
ହଁ ଘର ଚାରିପଖରେ ଖସଫା ରଖିବା ଯେ କିନ୍ତୁ ଯୋଉ ଘର ଚାରି ପାଖରେ। ଯଦି ଆମ ଘରକୁ ଛାଡିକିରି କିଛି ସଫା ରଖିବା ଘରୁ ଘ ଘରକୁ ଘର ଯୋଉ ଲାଗିକି ରହିଥିବ ସେମ ତ ସମସ୍ତେ ଯାହା ଯାହା ତ ଘର ସଫା ରଖିବେ ଆମେ ଯୋଉ ଦାଣ୍ଡ ଗୁଡିକୁ ତାଙ୍କୁ ଆମର ପରିଷ୍କାର ରଖିବାକୁ ପଡିବ। ସମ କିଛି ସମୟ ଯଦି ମିଳିଲା ବ୍ଲିଚିଂ ଟି ପକେଇବାକୁ ପଡିବ। ଠିସବୁ ହେଲେ ମତେ ଆପଣ ପଚାରିଥିଲେ ଯେ ଗୃହିଣୀ ମାନେ କଣ କା କଲେ ତାଙ୍କର ସେ ଅର୍ଥ ରୋଜଗାର କରିପାରିବେ।
ଆଜ୍ଞା।
ଆଲେ ମୁଁ ତ ଗଲେ ଦିଟା ଗୋଟେ ଭଲ ଉପାୟ। ଏ ବର୍ତ୍ତମାନ ଟେଲରିଙ୍ଗ୍ ଟାରେ ଲେଡିଜ ମାନଙ୍କର ଭଲ ଅର୍ଥ ରୋଜଗାର ହଉଛି। ପୁଣି ଏଥର ଶିଖିବାକୁ ପଡିବ କିଛି କିଛି ମହିଳାମାନ ପାଇଁ ସେଟା ଗୋଟେ ଅ ଏ ଆଉ କିନ୍ତୁ, ଏବେ ଆମର କିଛି ଯୋଜନା ମଧ୍ୟ ବାହାରଛି। ଯେ ସ୍ବୟଂ ସ୍ବୟଂ ସବବୟ ଯୋଜନା ଗୁଡିକ ପାଇଁ ସରକାର ତରଫରୁ କିଛି ଅର୍ଥ ଆସୁଅଛି। ହଁ ଆସିଛି, ସେଥିରେଲେ ବିଭିନ୍ନ ପ୍ରକାର କିଛି ମହିଳା ଏନେ ଗ୍ରୁପ ଦେଇକିରି ସମ୍ପତ୍ତି ହଇକରି ବିଭିନ୍ନ ପ୍ରକାର କାମ ମଧ୍ୟ କାର୍ଯ୍ୟ କିଲେଣି। ଯେଉଟା କି ଆଗେ ନଥିଲା। ଆଗ ଆମେ ଯେବେ ଛୋଟ ଥିଲା ସେ ସବୁ ନଥିଲା ବର୍ତ୍ତମାନ ସରକାର ତରଫରୁ ଅନେକ ଗୁଡିଏ ଯୋଜନା ଆସିଲାଣି। ସବୁ ଗ୍ରୁପ୍ ହେଇକି ସବୁ କ୍ଷେତ୍ରରେ ତାଙ୍କେ ଭାଗ ନିଅନ୍ତି। ବିଭିନ୍ନ ସଂସ୍ଥା ଗୁଡିକର ଯୋଜନା ଯେମ୍ ତାଙ୍କେ ସଚାର ରୂପେ ତୁଲାଇ ସେଥିରୁ ମଧ୍ୟ କିଛି କି କିଛି ଅର୍ଥ ପରୀକ୍ଷିତ ଅ ପୋଖରୀ ଗୁଡିକ ମଧ୍ୟ ନେଇ ମାଛ ଚାଷ ମଧ୍ୟ କଲେଣି। ମାଛ ଚାଷ କରୁଚନ୍ତି ହଁ ଛତୁଚାଷ କରୁଚନ। ଅଁ ଏଠି ଆମର ଆଉଟେ ଭଲ ଉପାୟ ହଉଛିି ଅମେ ଆମ ଜମିଲା ଫୁଲ ଚାଷ କରିବା।
ହଁ।
ବର୍ଷାଦିନ କମ ଆାଗ ହବ ପାଣି ଫାଣି ପଡ଼ିଲେ ଖରାପ ହେଇଯାଇଥାଏ। କିନ୍ତୁ ଅନ୍ୟ ସେଟାକୁ ତାର ମଧ୍ୟ ରାସ୍ତା ବାହାର କରିଦିଅତା ଉପର ପଟେଇକି ଟିକ ଫୁଲ ଗଛରେ ଚାଷ କରୁଛନ୍ତି କିନ୍ତୁ ଏମତି ଫୁଲ ଚାଷ କରିବା। ଭଲ ଅର୍ଥ ଇନ୍ କମ୍ ହବ।
ଏବେ ଯୋଉ ମେସିନ୍ ପକେଇକି କରୁଛନ୍ତି ସବୁ ମାନେ ଧୂପକାଠି ଖଲି। ଆଜିର ଭଲ ଇନକମ ହେଇପାରିବ।
ଧୂପକାାଠି ଖଲଲିରୁ ଭଲ ଇନକମ ହବ ଖଲଲିଟାରୁ ହବ। ଦୁ ଗାଠି ଏ ଯା ହବନି ବୋଲି ମୁଁ କହିପାରିବନି। କିୁ ଯେହେତୁ ଧୂପକାଠି ବେଶୀ ପରିମାଣରେ ମୁଁ ଦେଖୁଛି ଏଇ ଯୋଉ ମାର୍କେଟରେ। ଆସିଲାଣିେଶର ମେଟ ଆ ଆ କଣ କରି କରିକରି ସୀମିତ ବାଣିଜ୍ୟ ବସ ଲକ୍ଷ୍ମୀ କହିପାରିବନି ତଥାପି
ଆଜ୍ଞା
ନିହାତି ଚାଲିବ ଏବେ ବା ଭୋଜିିଭାତ ଟିକେ ସରିଲା ପରେ ଏ ବାର ମାସ ତ ଆଜିିକାଲି ଯ ମନ୍ଦିରରେ ପୂଜା ଅଚ୍ଚନା ସବୁ ଲାଗିଥାଏ ଆଉ ଆଗର ନାହିଁ ଯେ ସେ ଶିଆଳି ଖୋଲିବା
ହ
ଏ ଫରେ ଫରୁ ଚାଲୁଥାଏ ଓ ଖଲି ଟା ଭଲ ଚାଲିବ ଖଲି ମିଶି ଭଲ ଚାଲିଲ କେବେ ନଥେ ମୁଁ ଜାଣିବାରେ ସେ ଆମର ସେ ଜଣେ ସମ୍ପର୍କୀୟ ଲୋକ ଆଣି ତାଙ୍କେ ମହିଳା ଗୋଷ୍ଠୀ ଖଲି କରିଥିଲେ ତାଙ୍କ ସେ ଯୋଉ ମେସିନ୍ କିଣିଥିଲେ ପଇସା ବାହାର କରି କିଛି କିଛି ଲାଭାଂଶ ପାଇଥିଲେ। କିନ୍ କା ଯ ପାଞ୍ଚ ଜଣ କି ଯା ତା ଦଶ ଜଣ ହେଇଥିଲେ କଣ ହେଲା ସେମିତିରୁ ତାଙ୍କ ତାଙ୍କ ଭିତରେ ଝଗଡା ହେଇକି ବିକ୍ରି କରିଦେଇଥିଲେ
ହ
ଦଶ ଜଣ ଠିକ ଠାକ ମନ ମିଶିଲା ଭଳିଆ କାର୍ଯ୍ୟ କରିବେ ଭୁଲ ଭାଲ ନ କରିବେ ଭଲ ଉନ୍ନତି କର
ହଁ ଆଉ କିଛି ସେମିତି କି ନାହିଁ?
ଆଉ ଆମର ଯଦି ସବୁ କ୍ଷେତ୍ରରେ କରିପାରୁଛନ୍ତି ଛୋଟିଆ ମୋଟିଆ କାମ ଗୁଡିକ ମତେ ଟିକେ ସମୟ ଦେଲେ ମୁଁ ସାଙ୍ଗେ ସାଙ୍ଗେ ବାରି ବାହାର କରି ଆମେ ଅ
ନାଇଁ ଯେମିତି ହଁ ହଁ ନାଇଁ ଏ ବି ଏବେ ସବୁ ବଜାରରେ ଆସୁଛି ପ୍ୟାକେଟ ମସଲା କି ପକେଟ ବଡି ହଉ ପାମ୍ପଡ
ହଁ ବଡ଼ି ମସଲା ପାମ୍ପଡ଼ ହଁ ସି ଯା ତ ଭଲ ଚାଲିବ ଆଚାର ହଁ ଆମର ଏପଟରେ ବରହମପୁର ଆଚାର ତ ପ୍ରସିଦ୍ଧ ବଡି ଆଚାର। ଏଇଟା ତ ନିଶ୍ଚୟ ଭାବରେ ଚାହିଦା ଚାଲିଛି ଆପଣ ଏଇଟା କରିପାରିବେ ଭଲ କଥା । ଇଏ ତ ଆରାମ ରେ କରିପାରିବି କିନ୍ତୁ ଏବେ ବଡି ତ ଖରା ନାଇଁ ଖରାରେ ବଡି ଟିକେ ହବନି କିନ୍ତୁ ଆ ଅନ୍ୟାନ୍ୟ ଆଚାରକୁ ମଧ୍ୟ ଏବେ ବିନା
ଏ ନାଇଁ ଏବେ ଏବେ ସିନା ହେଇପାରିବନି କି
ହେଇପାରିବ ହଁ ହଁ ନାଇଁ ଆଚାର ଟା ବେ ଆଜିିକା ଛ ରୋଷେଇ କରିକି ବିନା ବ୍ୟବହାର କରିକି ମଧ୍ୟ ଆଚାର ହୋଇଚି । ଆଚାରଟା ତ ରେ ଆପଣ ଆଚାର ଟା ଭଲ ରହିବ
ହଉ ହଉ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ।
ହଉ ଧନ୍ୟବାଦ ରଖୁଛି